ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଭାଇ କଣ କରୁଛନ୍ତି ଆପଣ?
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଭଲ ଅଛନ୍ତି?
ହୁଁ ହୁଁ ଭଲ ଅଛି।
ଆଉ କଣ କରୁଛନ୍ତି?
ନାଇଁ ଏମିତି ବସିଛି ସନ୍ଧ୍ୟା ଟାଇମ ଟିକେ ବୁଲାବୁଲି ହଉଛି ଆଉ।
ଆଚ କୁଆଡେ କୁଆଡେ ବୁଲୁଛନ୍ତି?
ଏମିତି ଗାଁରେ ଟିକେ ନଈଆଡୁ ଟିକେ ଯିବା ବୁଲି ଆସିବା ରାସ୍ତା ଟିକେ ବୁଲି ପ ଏଇ ଟାଇମରେ ଟିକେ ବୁଲିବାକୁ ଭଲ ଲାଗେ ତ ଟିକେ ଥଣ୍ଡାଳିଆ ଲାଗେ।
ଆଚ୍ଛା। ଆଉ କଣ ଖାଇଛନ୍ତି ସନ୍ଧ୍ୟାରେ?
ନାଇଁ ସନ୍ଧ୍ୟାରେ କିଛି ଖିଆ ହେଇନି ଟାଇମ୍ ହେଇନି ଆଉ କିଛି ସମୟ ପରେ ଖିଆ ହବ ଆଉ ଟିକେ ବୁଲାବୁଲି କରି ଘରକୁ ଗଲେ ଖାଇବା ଆଉ।
କଣ ଖାଇବା କୁ ଶୁଣିଲେ ନା ସେମିତି କିଛି ନାହିଁ ଗାଁରେ
ନାଇଁ ସେମିତି କିଛି ନୁହେଁ ମାନେ ସେମିତି କିଛି ମାନେ ନିର୍ଦ୍ଦିଷ୍ଟତା ନୁହେଁ ଯାହା ମିଳେ ବାସ ଟିକେ ଫାଇଦୋଉ ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ଗାଁକୁ କରେଣ୍ଟ ଯାଇଚି?
ହଁ ଆମ ଗାଁ ରେ କରେଣ୍ଟ ଆସିଚି।
ଆଚ୍ଛା ଆପଣ ଦେଖ ଖରା ଦିନରେ ଭଲଟେଜ ଲୋ ରହୁଚି। ଯେମତି ସେ ତ ଦିନ ଅପେକ୍ଷା ତ କାହିଁକି ଭୋଲ୍ଟେଜ ଟଟା ସ୍ଲୋ ରହୁଛି ଆପଣ ଜାଣିଚନ୍ତି?
ହଁ
କାହିଁକି ହଁ।
ଶୁଣ କରେଣ୍ଟ କରେଣ୍ଟ ଟା ମାନେ କରେଣ୍ଟ ଟା ଯୋଉ ଆମେ କୋଉଠି ପାଇପାରନ୍ତି ଜାଣିଛନ୍ତି ଆପଣ? ପାଣିରୁ ହିଁ କରେଣ୍ଟ ଟା ଆସେ ଏଇଟା ଜାଣିଚନ୍ତି ନା।
ନାଇଁ ମୁଁ ଠିକ ସେ ଜାଣିନି ମୁଁ ଯେତିକି ଜାଣିଚି ମୁଁ କନି କରେଣ୍ଟ ଯୋଉ କରେଣ୍ଟ ଟା ଯୋଉ କରେଣ୍ଟ ଟା ସୃଷ୍ଟି ହୁଏ କାହା ଦ୍ଵାରା ପାଣିରୁ ହିଁ ହୁଏ।
ହଁ ନିଆତି ହଁ ହଁ ହଁ।
ସେଇଟା। ବର୍ଷା ଦିନରେ ଅଧିକ ପାଣି ରୁହେ ଦୁଇରେ କରେଣ୍ଟ ବି ତାଦର ମାନେ ଅଧିକ ଭଲସେ ରହିପାରେ। ତାପରେ ଖରା ଦିନରେ ଆମେ ବେଶୀ ମାନେ ଫ୍ୟାନ ହଉ କିମ୍ବା ଏସିି ହଉ କିମ୍ବା କୁଲର ହଉ ଆଉ ଯାହା ବିି ହଉ ଆମେ ଖରା ଦିନରେ ବେଶୀ ଆମେ ବେଶୀ ଆମେ ୟୁଜ୍ କରନ୍ତି କିନ୍ତୁ ଶୀତ ଦିନରେ ଏସବୁ ଆମେ ୟୁଜ୍ କରନ୍ତି କି ୟୁଜ୍ କରନ୍ତିନି ଯେମିତି ଫ୍ରିଜ ପାଣି ପିଅ ଏବେ ତ ଦେଖିଥିବେ ଥଣ୍ଡା ପାଣି ଘିବାକୁ ଗଲେ ସମସ୍ତେଙ୍କ ଘରେ ଦେଖିବ ଫ୍ରିଜ୍। ଗୋଟେ ଆଙ୍ଗୁ ଗୋଟେ ପରିବାର ଯଦି ପାଞ୍ଚଟା ରୁମ୍ ଥିବ ଦେଖିବେ ପାଞ୍ଚଟା ଏସିି ମଧ୍ୟ ଲଗେଇ ଦଉଚନ୍ତି। ଫ୍ୟାନ୍ ମଧ୍ୟ ପାଞ୍ଚଟା ଜାଗାରେ ଦଶଟା ମଧ୍ୟ ଲଗେଇ ଦଉଚନ୍ତି। ଭାଇ ଲଗଉନାହାନ୍ତି ଲଗଉଛନ୍ତି ତା ଦ୍ଵାରା କରେଣ୍ଟ ଭୋଲଟେଜ କମ ରହୁଚି।
ହଁ
କିନ୍ତୁ ଶୀତ ଦିନରେ ଏସବୁ ହଉଛି କି ଫ୍ରିଜ ବି ଚାଲୁନ ଥୁବ ଦୁରେ ଫ୍ୟାନ ବି ଏତେ ଚାଲୁ ନଥିବ। ପ୍ରତ୍ୟେକ ମାନେ ଯୋଉ ପରିବାରରେ ଯଦି ଆମେ ଏଇଭଳି ଆମେ ମାନେ କର୍ ଯେତୁ ଇଲେକ୍ଟ୍ର ୟୁଜ କରୁଛନ୍ତି ସେଥିପାଇଁ ମାନେ ଭୋଲଟେଜ କମ ରହୁଚି।
ହଁ
ତାପରେ ବର୍ଷା ଶୀତ ଦିନରେ ଟିକେ କମ ହୁଏ ବୋଲି ସେଥିରେ ଭୋଲଟେଜ ଅଧିକ ରୁହେ।
ଆମେ କଣ ଖରାଦିନରେ ଆଗରୁ ଯେତେବେଳେ ଆମ ପୂର୍ବ ପୁରୁଷ ମାନେ ଜେଜେବାପା ମାନେ ତ ସେତେ ତ ଏସି ନଥିଲା ସେତେ ବି ଫ୍ୟାନ ନଥିଲା। ତ ସେମାନେ କେମିତି ଚଳୁଥିଲେ?
ସେମାନେ ସେତେବେଳେ ଦେଖ। ମୁଡେ ସେତେବେଳେ ଆମେ ଚା ସେତେବେଳେ ଗାଡି ଏତେ ଯିବା ଆସିବା ଥିଲା କି ଚାଲିକି ମଧ୍ୟ ବହୁତ ବହୁତ ବାଟ ଛଟ ଲୋକ ଚାଲି ଯାଉଥିଲେ ସେମାନଙ୍କୁ କୁ ମାନେ ସେମାନେ କଷ୍ଟ ଟା କଣ ଜାଣିଥିଲେ। ଯେହେତୁ ଚାଲିବା କଷ୍ଟ ପାଦୁ ଆମେ ଏବେ ଚାଲୁନାହାନ୍ତି ଆମ ପାଦକୁ କଷ୍ଟ ହଉ ବୋଲି ସେତେବେଳେ ଚାଲି ଯାଉଥିଲେ କାଁହିକି ନା ସେମାନେ କଷ୍ଟଟା କଣ ଜାଣି ଥିଲେ ତାଙ୍କୁ ସେତେବେଳେ କଷ୍ଟ ଲାଗେନି ଠିକ ସେଭଳି ଫେଣ୍ଡ ମାନେ ଯୋଉ ଫ୍ୟାନ କିମ୍ବା ଏସି ସେମାନେ ମାନେ ସେତେବେଳେ ୟୁଜ କରନ୍ତିନି ସେମାନଙ୍କର ଅଧିକ କାମ ରହିଥାଏ। ଦୁଇରେ ଗଛ ପବନ ଅଧିକ ଅଧିକାଂଶ ବାଜେ
ସେ ପବନ ବାଜେ ଦୁଇରେ ସେମାନେ ଯେହେତୁ ହଁ କଥା ନାଇଁ ଯେ ଦେଶ ଯାଇ ସେ ଫଳ ଖାଇ ଠିକ ସେଇଭଳିଆ ଆମେ ଯେତେ ଜିନିଷ ୟୁଜ୍ କରୁଛନ୍ତି ଆମକୁ ସେତେ ନୂଆ ନୂଆ ଲାଗୁଛି ଆମେ ସେତେ ଏସି ଥିଲା କି ଫ୍ୟନ୍ ଫ୍ୟାନ ପରେ ଏସି ଆମେ ସୁବି ଯହା ମାନେ ଗୋଟେ ସୁବିଧା ପରେ ଆଉ ଗୋଟେ ସୁବିଧାକୁ ଆମେ ଚେଷ୍ଟା କରୁଛୁ ଯିବା ପାଇଁ କିନ୍ତୁ ସେତେବେଳେ ଏ ସବୁ ନଥିଲା ନା। ତ ସେମାନେ ଗରମ ମାନେ ବିଞ୍ଚଣା ଆଗରୁ ଥାଏ ବିଞ୍ଚି ହେଇକି ରହିଯାଆନ୍ତି।
ହଁ
ସେଥି ସେମାନେ ଏମିତି ତାଙ୍କୁ ଖରା ସେତେବେଳେ ବାଜେନି। ମାନେ ଗରମଟା ତାଙ୍କୁ ଏତେ ବାଧେନା ଦେହକୁ ସିଏ ଚା ସେଥିରେ ରହିଯାଆନ୍ତି।
ଆଛ୍
ଏବେ ବି ବିଶେଷ କରି ଦେଖିବ ଫ୍ୟନ୍ ଯଦି ଜେଜେବାପାର ଥିବେ ଦୋବୁ କହିବେ ଫ୍ୟାନ୍ ବନ୍ଦ କର ଗରମ ହୋଉନି କାହିଁକିନା ସେମାନଙ୍କୁ ସେ ଗରମଟା ତାଙ୍କୁ ଲାଗେନି। ଆମେ ତ ସକାଳ ସାତୁଟା ହେଲା ମାନେ ଆମେ କୋହୁଚନ୍ତି ଗରମ ହେଲା ଚାଲ ଘରେ ରହିବା ଦଶଟା ହେଲେ ବିଶେଷ କରି ଦଶ ଟା ହେଲା ମାନେ ଘରେ ସେମାନେ ସେତେବେଳେ ସେଇ ଖରାରେ ସେଇ ଦଶଟାରେ ହିଁ କାମ କରୁଥୁଲେ। ତାଙ୍କୁ ସେତେବେଳ ଖରା ବାଜେନି।
ନା ଖରା ହୁଏ କିନ୍ତୁ ତାଙ୍କେ ଟିକେ ଶାରୀରିକ ପରିଶ୍ରମ କରୁଚନ୍ତି ଯାହାଦ୍ଵାରା ତାଙ୍କୁ କିଛି ଲାଗେନି।
ହଁ ତାଙ୍କୁ କିଛି ଲାଗେନି।
ଆମେ ଏଁ କଁଣ ଏତେ ଯୋଉ ଆପଣ ଯେମତି କହିଲେ ପାଞ୍ଚଟା ଘରେ ପାଞ୍ଚଟା ଏ ସି ବ୍ୟବହାର କରିବା ନିହାତି ଦରକାରେ ଏହା କରିବା ଦ୍ୱାରା ତ ଆମ ବିଦ୍ୟୁତ ସଞ୍ଚୟ ହୋଉନି ନା ଆହୁରି କ୍ଷତି ହୋଉଚି ସେରା ଆମେ ସିନା ୟୁଜ୍ କରଦେଲେ ଆମର ଅଛି ବୋଲି ପାଞ୍ଚଟା।
ଭାଇ ହୁଁ।
ଆମେ ପାଞ୍ଚଟା ଏ ସି ଆମର ଅଛ ବୋଲି ଆମେ ଯାହାର ନାହିଁ ସିଏ ଯିଏ ଫ୍ୟାମିଲିରୁ ତ ତାର ପାୱାରଟା ଏଇଠି କଣ ସଂରକ୍ଷଣ ହେଇଗଲା ନା ଏ ପଟେ ବାହାର ହେଇଗଲା ତ ତାର ଭୋଲ୍ଟେଜର ସିଏ ହେରା
ହଁ ସିଏ ଭୋଲରେଜେରା ସିଏ ଟାଣି ହେଲା ଆଉ ଯୋଉ ମାନଙ୍କର ନାହିଁ ସେମାନଙ୍କର ତ ଭୋଲଟେଜ କମ ରହିଲା ନା ସେମାନେ ହଇ
ହଁ ସେ ଅଧିକ ଶକ୍ତି ୟୁଜ କଲା ବୈଦ୍ୟୁତୁକ ଶକ୍ତି।
ହଁ ହଁ ସିଏ ଅଧିକ ବିଦ୍ୟୁତ ୟୁଜ କଲା କିନ୍ତୁ ସେଇଟା ବୁଝିବା ଦରକାର ନା ଆମେ ଯଦି
ଏଇଆ କଣ କରିବା ଦ୍ଵାରା ଆ ଆମର କଣ ନିହାତି ଦରକାରେ ଯେମିତି ଆପଣ କହିଲେ ପାଞ୍ଚଟା
ନାଇଁ ସେଟା ନିହାତି ଦରକାର ନୁହେଁ ସେଟା ଦରକାର ନୁହେଁ।
ତ ଆମେ କଁ ବିନା ଫ୍ୟାନରେ ରହିପାରିବାନି।
ହଁ ରହିପାରିବାନି କାଇଁ ଆମେ ଚେଷ୍ଟା କଲେ ସବୁ କିଛି କରିପାରିବା।
ତ ଆମେ ଚେଷ୍ଟା କରୁନେ କଣ ପାଇଁ ଯାହା ଦ୍ଵାରା ଆପଣ ଦେଖ୍ ବୋଧେ ବିଜୁଳି ସମସ୍ୟା ବିଜୁଳି ସମସ୍ୟା ବୋହୁତ ଆପଣ ଦେଖୁଥୁବେ ଏ ଏ ଟିଭି ମାଧ୍ୟମରେ ହୋଉ କି ଆପଣ ଖବର କାଗଜରେ ଦେଖନ୍ତୁ ବିଜୁଳି ସମସ୍ୟା ନେଇକି ନାନାଦି ପ୍ରକାର ସ ଆସଚି ଅଭିଯୋଗ ଆସଚି। ଯେ ୟାର ସ୍ଥାୟୀକରଣ ସମାଧାନ ହେଇପାରୁନି କାହିଁକି ହେଇପାରୁନି ନା ବିଜୁଳି ଆଜିକା ସମୟରେ ସମସ୍ତଙ୍କର ଦରକାର କିନ୍ତୁ ଆବଶ୍ୟକଠାରୁ ଅତ୍ୟଧିକ ବିଜୁଳି ବ୍ୟବହାର କରିବା ଦ୍ଵାରା କଣ ହୋଉଚି ନା ଯେତିକି ଆମର ଶକ୍ତି ଯୋଗେଇବା କଥା ଯୋଉଟାକି ଉତ୍ପାଦନ କେନ୍ଦ୍ରରୁ ତାଠୁ କମି ଯାଉଚି ମାନେ ଶକ୍ତିର ବିଜୁଳି ଉତ୍ପାଦନ କ୍ଷମତା ଠାରୁ ବିଜୁଳିର ବ୍ୟବହାର ଅଧିକ ବ ହେଇ ଯାହାଦ୍ୱାରା ଆମେ ଅସୁବିଧାର ସମ୍ମୁଖୀନ ହୋଉଚେ। ଯେମତିକି ଆମେ ଯୋଉଠି ଗୋଟେ ଫ୍ୟାନ୍ ଲଗେଇବା କଥା ହେଠି ସେ ଫ୍ୟାନ୍ ଗୋଟେ ଲାଗିଚି ଉପର ଫ୍ୟାନ୍ ଲାଗିଚି ତ ଆମେ ନାଇଁ ସେତିକିରେ ହେଲା ନା ତଳେ ଗୋଟେ ଟେବୁଲ ଫ୍ୟାନଟେ ଲଗେଇଲେ। ତ ଯୋଉଟା ଗୋଟେ ଫ୍ୟାନ୍ ଜାଣନ୍ ଦିଇଟା ଫ୍ୟାନ୍ ବ୍ୟବହାର କଲେ।
ତାପରେ ଆଗରୁ ମାନେ ଗୋ ହୁଁ କୁହନ୍ତୁ।
ହଁ ବିଜୁଳି ଆମେ ବ୍ୟବହାର ଅଯଥା କଲେ ନା ତାର ଦୁରୁପଯୋଗ
ହୁଁ ହୁଁ ହୁଁ ସେ ବିଶେଷ କରି ଆଗରୁ ଦେଖନ୍ତୁ ଗୋଟେ ଜାଗେ ଭାଇ ଭଉଣୀ ହଉ କିମ୍ବା ଭାଇ ଭାଇ ହଉ କିମ୍ବା ମାନେ ଆମେ ବାପା ମାଆ ପାଖରେ ବି ଆମେ ଶୋଇଯାଉଥିଲେ। ଦିନରେ ହଉ କିମ୍ବା ରା ଏବେ କଣ ହେଲା ମାନେ ଛୋଟ ଛୁଆ ହେଲେ ବି ତାର ଗୋଟେ ଅ ରୁମ ଦରକାର ପଡୁଛି ସେଠି ସେଠି ମାନେ ସିଏ ଧଇଲା ଗୋଟେ ମୋ ଭାଇ ପାଖରେ ମୁଁ ଭାଇଟେ ଶୋଇଲେନି ମନେକର ପଢିଲିନି ମୁଁ ଅଲଗା ରୁମକୁ ପଳେଇଲି ସେଠି ଗୋଟେ ଫ୍ୟାନ ୟୁଜ ହେଲା।
ହଁ।
ଆଗୁରୁ ଏ ସବୁ ଥିଲା କି ଆଗରୁ ବାସ୍ ଗୋଟେ ବଖରାରେ ବି ସମସ୍ତେ ରହିପାରୁଥିଲେ।
ହଁ ଅନେସେରୀ ରେ ଆମେ ୟୁଜ କ ଯୋଉ
ତାପରେ ଆଗରୁ ଅଧିକ ମା ଟି ଘର ଥିଲା ମାଟି ଘର ଟା ଥଣ୍ଡା ଦିଏ କିନ୍ତୁ ଏବେ ସବୁ କୋଠା ଘର ବିଲ୍ଡିଙ୍ଗ ଓ ପରେ ବିଲ୍ଡିଂ ମାନେ
ହଁ।
ଆଗରୁ ମାଟି ଘର ମାଟି ଘରେ ଯୋଉ ଶାନ୍ତି ଯୋଉ ସୁଖ ନାଇଁ ଆମର ମାଟି ଘରେ ନାଇଁ ଆମର ଯେହେତୁ ମାଟି ମାଟି ଘର ଥିଲା ଆଗରୁ ନାଇଁ ଏବେ ନାଇଁ ମୁ ଏବେ କୋଠା ମାନେ ଆଗରୁ ଥିଲା ନା ସେ ମାଟିର ସୁଖ ମୁଁ ଜାଣିଛି ନା ସେଇଥିପାଇଁ ତ
ଆଛା ଆଚ୍ଛା ଆମର ଏବେବି ମାଟି ଘର ଅଛି।
ଶୋଇ ହଉଥିଲା ଏବେ ଶୋଇ ହଉନି ଯାହା ହଉ ଆପଣ ଭଲ କରୁଛନ୍ତି ମାଟି ଘରେ କେବେ ଭାଙ୍ଗିବେନି।
ନାଇଁ ସେଟା ଆମ ଜେଜେବାପାଙ୍କର ବାପା ତିଆରି ଥିଲେ ତାପରେ ଜେଜେବାପା ଥିଲେ ଆମ ବାପା ଆମେ ଶୋଇବୁ ଭାଙ୍ଗାହେଇନି ସେଇଟା ଅଛି।
ନା ଭାଙ୍ଗିବେନି। ଯଦି ଚାହିଁବେ ପରେ ହୁଏ ତ ଆଉ ଅଲଗା ଜାଗା କୁଠାଘର କରିଦେବେ କିନ୍ତୁ ମାଟି ଘର କେବେ ଭାଙ୍ଗିବେନି।
ନାଇଁ ମାଟି ଘର ଭାଙ୍ଗା ହେଇନି ମାଟି ଘର ହଁ ମାଟି ଘର ଯୋଉ ଓଦା ହେଇଯ ଆପଣ ଜାଣିଥିବେ ବି ସେଥିରେ ଲୁଣ୍ଡା ଘଷନ୍ତି ଗୋବର ଲିପନ୍ତି।
ହଁ ଗାଈ ଗୋବରରେ ଯୋଉ ଲିପି ଆଣନ୍ତି
ସେଇଟା ଲିପିଲା ପରେ ଯୋଉ ବାସ୍ନା ଟା ହୁଏ ବହୁତ ଭଲ ଲାଗେ ଜାଗାରେ ଖାଇବା ତାର ବାସ୍ନା ଟା ମାଟିର ବାସ୍ନାଟା ସିଏ ବି ଅଲଗା ଲାଗେ।
ଜାଗା ଟା ପବିତ୍ର ହେଇଯାଏ ଗୋବର ଗୋବର ଟିକେ ପଡିଲେ ନା ସେ ଜାଗା ଟା ପବିତ୍ର ହେଇଯାଏ।
ହଁ ଭଲ ଲାଗେ ମାଟି ଘର ଟା ଥଣ୍ଡା ଲାଗେ। ଖରାଦିନେ ଥଣ୍ଡା ଲାଗିବ ବର୍ଷା ଦିନରେ ପୁରା ଗରମ ଲାଗିବ। ତ ଭଲ ଲାଗେ ତାର ପରିବେଶ ଟା।
ମାଟି ଘରେ ଯୋଉ ସୁଖ ଯୋଉ ଶାନ୍ତି କୋଠା ଘରେ ନାହିଁ।
ହଁ ହଁ।
ମାଟି ଘର ଯଦି ଅଛି ଆପଣଙ୍କର ବହୁତ ଭଲ କେବେ ଭାଙ୍ଗିବେନି ବହୁତ ଭଲ ସେ ଘରେ।
ମୁଁ ମାଟି ଘର ଆ
ସେଟା ତ କହିହବନି ନା ପିଢି ପରେ ପିଢି ଚେଞ୍ଜ ହଉଛି ବଦଳି ଯାଉଛି ଯେହେତୁ।
ହଁ।
ଆଜ୍ଞା ହଉ ଭାଇ ମୁଁ ରଖୁଚି।
ହଁ ହ ହଉ।
ଧନ୍ୟବାଦ ଭାଇ ଥାଇ